ହଁ ହ୍ୟାଲୋ। ହଁ ଏଇ ସନ୍ଧ୍ୟା ଦେଇକି ଆସିକି ବସି ଥିଲଟା ଟିକେ ବାହ ଟିକେ ବାଲକନି ରେ ଆଉ।
ଆଚ୍ଛା। ଆଉ ଆରମ୍ଭ ହେଲାଣି ବସିଥିଲି ସନ୍ଧ୍ୟା ଦେଇକି। ବସିଛିୁ ଆଉ ହୁଁ।
ହୁଁ।
ଆଉ ରୋଷେଇ ଆରମ୍ଭ କଲେଣି?
କଣ କହି କଣ କହିଲେ?
ରାତି ରୋଷେଇରେ ଆରମ୍ଭ କଲେଣିି?
ନାଇଁ ରାତି ରୋଷେଇ କିଛି ଆରମ୍ଭ କରିରେନି ଯିବି ହେଲେ ତ ଉପରେ ବସ
ପରେ ବସିଛି ତ ତଳକୁ ଯାଇକି ନା ରୁଟି ବୁଟି ଟିକେ କରିବି କଟା ଚକ୍ଟିବି। ଆଛା ରୁଟି କରିବି ଟିକେ ବାଜ କରିବି ହ।
ଆଉ ଦିନରେ ତ ଟିକେ ମୋଟ ଟନ ହେଇଥିଲା ଖାଇଥିଲୁ ଆଉ ରାତିକି ଇଚ୍ଛା ନାହିଁ ସେ ତ କେହି ମୁଁ ବି ରଖିନି ଗୋଟେ ଥର ଖାଇଦବଉ କାହିଁକି ନା ରାତିରେ ଆଉ ସେଇଟା କେହି ଖାଇବାକୁ ଇଚ୍ଛା କରିବେନି ଯୋଉ ଗରମ ହଉଛି ଆଉ ପୁଅ କ ବି ଟିକେ ଭଲ ଲାଗେନି ସିଏ କହିବ ନାଇଁ ମୁଁ ଆଉ ଖାଇବିନି ସେ ତ ଜମା ଖାଇବାକୁ ଇଚ୍ଛା କରେନି।
ଇଛା କରେନି ଆଉ ସିଏ ଏ ତା ଲାଗି ଟିକେ ଦହିିବରା ଆଣିଛିଭାରି ବାହାରୁ କିଣିକିନା ସେ ଖାଇଦବ ଆମେ ଟିକେ ରୁଟି ଭଜା ଖାଏବୁ ଆଉ ହୁଁ।
ଆଉ ତମର?
ହଁ ପୁଅ କୁ ଏବେ ପଢେଇବି ଟିକେ ତାର ହୋମୱାର୍କ କ ଅଛି ସେ କରିବ ତାକୁ ଟିକେ ଦେଖିବି ତାପରେ ରା ତିରେ ରୁଟି ହେବ ଆଉ କାଙ୍କଡ଼ ଆଳୁ ଟିକେ କଷିଦେବି ଆଉ।
ପୁଅ କୋଉଥିରେ ପଡୁଛି କି?
ପୁଅ ଚତୁର୍ଥ ଶ୍ରେଣୀ।
ଓ ହୋ।
ଟିଉସନ୍ ଛାଡୁଚନ୍ତି ନା ନାହିଁ ଘରେ ନାହିଁ ଟିଉସନ୍ ଛାଡୁନି ମୁଁ ନିଜେ ଦେଖୁଛି ତାକୁ। ଟିଉସନ ଯାଉଥିଲା ସ୍କୁଲରେ ହଉ ଥିନ୍ କ୍ଲାସ୍ ହଉଥିଲା ତାଙ୍କର। ଟିଚନ ରେ ସ୍କୁଲ୍ ଟିଚର ତାଙ୍କୁ ଟିଉସନ କରୁଥିଲେ କୋଉଠି ଘରଟା କୋଉଠି। ଆମର ଏଇ ଖଣ୍ଡଗିରି। ଅ ହ ହୁଁ ଆପଣଙ୍କର।
ଆର ଏଇ ଖୋର୍ଦ୍ଧା କୋଉ ସ୍କୁଲରେ ପଢୁଚି?
ପୁଅ ଆମର ଏଇ ସ୍କୁଲ ପାଖ୍ ପାଖରେ ଅଛି ଗୋଟେ ଡ୍ରିମ ଇଣ୍ଡିଆ ସ୍କୁଲ, ସେଇଠୁ ପଢୁଚି। ହଁ। ଆପଣଙ୍କ ପୁଅ। ମୋ ପୁଅ ଇଲେଭେନଥ ପଢୁଛି।
ଚି ଆଉ ତାକୁ ଆଉ କୋଉ ଦେଖିବାକୁ ପଡୁଚି। ତାଙ୍କର ନିଜେ ପଢିବା କଥା ହୁଁ।
ସେ ଛୋଟ ଛୁଆ ତ ଟିକେ ପାଖରେ ନ ବସିଲେ ପାଠ କରିପାରିବେନି। ଆ ଚଗଲାମି ହେବେ ଟିକେ ଦେଖିଦେବି ତାପରେ ଯାଇକି ରୋଷେଇ କରିବି ଆଉ।
ହଁ ହଁ ସମସ୍ତେ ମୁଁ ବି ପୁଅ କଁ କି ଛୋଟବେଳେ ଥିଲେ ଯାହା ଟିକେ ଦେଖୁଥିଲି। ଏଲେ ସେ ବଡ ପିଲା ହେଲାଣି କେବଳ ତାର ଗୋ ଗୋଟେ ପ୍ର ଗୋଟେ ସମସ୍ୟା ହଉଛି ସେ ଖାଇବାରେ ଟିକେ।
ହଇରାଣ କରୁଚନ୍ତି। ହାଲୋ।
ତାର ବ ଖାଇବିନି ହଁ ଖାଇବନି ହାଲୋ।
ହଁ ଶୁଭିଲାନି କୁହନ୍ତୁ କୁହନ୍ତୁ ଶୁଭିଲାନି ଏବେଠୁ ଠିକ୍ ସୁ ହୁଁ।
ମୁଁ କହିଲି ସେ ରାତିରେ ଭାତ ଖାଇବ, ରୁଟି ଖାଇବ ହଁ। ହାଲୋ ଶୁଭିଲା ହଁ ନାଇଁ ସିଏ। କହିବ ମୋ ପାଇଁ ଟିକେ ପୁରୀ ତରକାରୀ କର ନହେଲେ କୋଉଦିନ କହିବ ଟିକେ ଦହିବରା କର ନହେଲେ ଟିକେ ବରା ଆଳୁ କଷା କର। ନହେଲେ ଟିକେ ଉପମା ଉପମା କର ଆଉ ଯୋଉଦିନ ଅରୁଆ ଭା ଭାତ, ଡାଲମା ହେଇଥିବ ସେ ସେଇ ଦିନ ଖାଇବା ପାଇଁ ରଖିବୁ ପୁଣି ତା ସାଙ୍ଗେ ଆଳୁ ଚିପ୍ସ ଛାଣିବୁ ଆଉ ଏନ୍ତି। ସାଧାରେ ଏନତି କିଛି ଖାଇଦବନି ଆଁ ଆଉ ପନିର ହେଇଥିଲେ ବି ସେଇଆ।
ସାଧାରେ ତାଙ୍କୁ ଭଲ ଆଉ।
ପନିର ହେଇଥିଲେ ହଁ ସାଧା ଭଲ ମସଲା ପନିର ହେଇଥିବ କଣ ତୁଏଇବ ହେଲେ ଟିକେ ଖାଇଦବ। ବେଶୀ ପନିର ହେଲେ ଛତୁ ହେଲେ ବି ରାତିକି ଏତେ ଇଛା କରିବନି ଖାଇବାକୁ ଆଉ ଉଁ। ଆମିଷ ହେଲା ମାନେ ଟୋଟାଲି ନାହିଁ କରିବ ନା ରାତିରେ ତମେ କର ମୋ ପାଇଁ କି ସିଏ ଅଲଗା କିଛି କର ନହେଲେ ବାହାର ଦୋସା କି ରୋଲ କିଛି ଗୋଟେ ମଗେଇକି ଆଣ ମୁଁ ଖାଇବି ଆଉ ନହେଲେ ସବ୍ ବୁଡୁ ବଢିଆ ନାଇକି। ଉମଃ।
ପିଲାଙ୍କ ଲାଗି ବେଶୀ ରୋଷେଇ ବାସ ନହେଲେ ଆମେ ଯାହା।
ହଁ ମୋ ପିଲାଙ୍କ ପାଇଁ ହଁ ନିଜେ ଯାହା ନାଇଁ ତା ହଁ ଚଳି ହେଇଯି ଜିବ କିନ୍ତୁ ଛୁଆଙ୍କ ଛୁଆ ଯଦି କିଛି ନ ଖାଉଚନ୍ତି ସେଇଟା ଅସୁବିଧା। ଇସସ ତାଙ୍କ ତାଙ୍କୁ ଟିକେ ଖୁସି ତାଙ୍କ ପାଇଁ ତ ସବୁ କିିଛି ଆଉ ତାଙ୍କୁ ଯାହା ଠିକ୍ ଲାଗୁଚି। ସେଇ ଅନୁସାରେ ବନେଇକି ଦେଲେ ସେ ଖୁସି ଆମେମାନେ ବି ଖୁସି।
ଆମର ଛୁଆ ଯଦି ନ ଖାଇବେ ତମକୁ ଲାଗିବନି।
ଆଉ ଆମ ମା ମାନଙ୍କର କଣ କାମ କି ସେଇ ଛୁଆ ମାନଙ୍କ ପାଇଁ
ଛୁଆ ପାଠ କେମିତି ପଢିବେ ଛୁଆ କେମିତି ଖାଇବେ ଛୁଆ କଣ ପିନ୍ଧିବେ। ହଁ ସେଇ ତ ବଡ କଥା ଆଉ ମୁଁ ପା ସେଇଥିଲାଗ ଅନେ ଭଉଣୀ
ମୋ ପୁଅ ବି ସେମିତି ସାଧା ବେଶୀ ପସନ୍ଦ କରେ। ତାର ହଁ ଦହି ସବୁବେଳେ ତାର ଦରକାର ହୁଏ।
ଆ ତାର ଦହି ମାନେ ତମେ ସି ଯାହାବି ଖାଉ ଦହିଟା ପାଖରେ
ହଁ ମୋ ପୁଅର ସେମତି ଦହି ରହିବା ଦରକାର ସେ ପନିର ଆମିଷ କୁ ଏତେ ଭଲ ଭଲପାନି। ଆମିଷ ହେଲେ ଏତେ ଭଲ ପାଏନି ସେ ଠିକ୍ କେ ଅଧେ କଣ ପାଟି କଲାପରେ ଖାଇବ କିନ୍ତୁ ସାଧା ଟିକେ ତାକୁ ଭଲ ଆଉ ସବୁ।
ହଁ ୟାର ବି ସେଇ ଆଉ ଦହି କଟୋରୀ ଟା ଯେମିତି ହେଲେ ତମେ ଥୋଇଥିବ ସକାଳେ ବି ହବ ରାତିରେ ବି ସେଆ
ଦେଲେ ତାକୁ ବହୁତ ଭଲ ଲାଗେ ସେ ଖାଏ।
ହଁ। ହ ସେଇ ଛୁଆଙ୍କର ତ ସବୁ ଇଏ ଆଉ ଲୀଳା ଆଉ ଆକୁ ଖାଇବନି ତାକୁ
ପୁଅ କଣ କେଉ ସ୍କୁଲରେ ପଢ଼ୁଛନ୍ତି?
ପୁଅ ଏଇଠି ଯୋଉ କୋହିନ ଇଣ୍ଟରନ୍ୟାସନାଲ ରେ ପଢ଼ୁଛି।
ଆଛା ଆଛା।
ହଁ।
ଟିଉସନ୍ ଯାଉ
ହଁ ଟିଉସନ ସେ ନାଇଁ ଟିଉସ୍ ସନ୍ ନାହିଁ ସେଟା ତ ଇଣ୍ଟରନାସନାଲ ତା ଦେହରେ ତା ଭିତରେ ପଢାପଢି ହେଇଯାଉଛି ଆଉ।
ହଁ।
ସେ ବି ଟିଉସନ ଦଉ ଦଉଛନ୍ତି ଯଉ ସନ୍ଧ୍ୟା ବଳା ଟିକେ ଯାଉଛି।
ହୁଁ ହୁଁ।
ହଁ ଟିଉସନ ବା ଯାହା ହେଉ ତାନ ଯାହା ହେଉ ସେ ମେଟ୍ରିକ ଯାଙ୍କେ ଟିଉସନ୍ ବାହାରେ ଯାଉଥିଲେ।
ହୁଁ ଭଲ।
ହଁ। ଆଉ ଟ୍ୟୁସନ ସେଇ ଭିତରେ ଆଜିିକାଲି ଟା ଭଲ। ନାଇଁ କି?
କଣ କହିଲେ?
ମୁଁ କହିଲି ସ୍କୁଲ ଭିତରେ ଟିଉସନ ଟା ହେଇଗଲେ ଭଲ। ବାହାରକୁ ପୁଣି ଯିବା ଆସିବା ଟା ଟିକେ ବେଶୀ
ସ୍କୁଲରେ ଆମ ଏଇ ଛୁଆର ହଉଥିଲା ସ୍କୁଲରେ ଟିଉସନ ହଉଥିଲା ତାପରେ ଏବେ ଟିକେ କଣ ବନ୍ଦ କରୁଛନ୍ତି। ଆଉ ମୁଁ ବି ବାହାରକୁ ଛାଡ଼ି ଛାଡ଼ୁନି ନିଜେ ଦେଖୁଛି ଆଉ।
ବାହାରୁକୁ କାଇକି ଛାଡୁନ?
ଆଉ ଆପଣଙ୍କ ପାଖରେ ସେଇଠି କେଉଠି ଭଲ ଜାଗା ଅଛି ଦର୍ଶନୀୟ ସ୍ଥାନ?
ଆମର ଏଠି ତ ଏଠି ଏଇ ଖୋର୍ଦ୍ଧା ରେ ତ କଣ ଆମର ତ ସବୁଠୁ ବଢିଆ ଜାଗା ହଉଛନ୍ତି ପୁରୀ।
ବରୁଣେଇ।
ପୁରୀ ନାଇଁ ହଁ ବରୁନେଇ ତ ଏମତି ଛି କିନ୍ତୁ ଆମେ ବେଶୀ ଆମର ମନ ହୁଏ ମୋର ଟିକେ ଠାକୁରଙ୍କ ଜାଗା ଦେଖିବାକୁ ଗୋଟିଏ ଜ ଗନ୍ନାଥଙ୍କୁ ଦେଖିବାକୁ ସବୁବେଳେ ଭଲ ଲାଗେ ଯୁଆଡେ ଯାହା ବୁଲିଲେ ବି ମତେ ଟିକେ ଜଗନ୍ନାଥ ଥଙ୍କୁ ଦର୍ଶନ କରିଦେଲେ ଟିକେ ମନ ଶାନ୍ତି। ମିଳେ ବରୁନେଇ ତ ପାହାଡ ଉପରେ ଖାଲି ଯେମିତି ଟିକେ ବୁଲିବା କଥା ଆଉ କଣ। ଏଇ ଯୋଉ ରଜ ହେଲା ଇଏ ହେଲା ସିଏ ହେଲା ଯୋଉ ପିଲାମାନେ ସବୁ ବୁଲୁଛନ୍ତି
ରଜକୁ ତ ଯାତ୍ରା ହେଇଥିବ ସେଇଠି ହୁଁ।
ହଁ ହେଇଥିଲା ସେ ଭଉଣୀ ଏକା ଯାଆନ୍ତି ମତେ ମତେ ଟିକେ ଭଲ ଲାଗେନି ମୁଁ ଅଧିକ ଏଇ ଯୋଉ ଗହଳି ଚହଳି ଯୋଉଠି ହୁଏ ମୁଁ ଯାଏନି। ମୁଁ ଘରେ ବରମ ରହିବାକୁ ଭଲ ପାଇବି କିନ୍ତୁ ଏମିତି ଯୋଉ ବହଳି ଚହଳି ଜାଗାକୁ ଯାଏନି କେବଳ ଜଗନ୍ନାଥଙ୍କୁ ଦର୍ଶନ କରିବାକୁ ହେଲେ ସେ ଯେତେ ଭିଡ ହୁଅ ଯାହା ହୁଅ ଯିବାକୁ ଇଚ୍ଛା ହୁଏ। ଆଉ।
ମୋର ମୋର ମଧ୍ୟ ସେଇୟା ମୁଁ ବି ସେୟା ମତେ ମତେ କାହିଁ ବେଶୀ ପସନ୍ଦ ଜାଗା ହେଉଛି ମୋର ପୁରୀ ମୁଁ କୁଆଡ଼େ ଯିବାକୁ ଇଚ୍ଛା ହୁଏନି।
ପୁରୀ ଗଲ ଜଗନ୍ନାଥଙ୍କୁ ଦର୍ଶନ କଲ ହଁ ବଡ ଶାନ୍ତି ଲାଗିବ। ଆଉ ତମେ ଯୋଉଠି ବି ଦେଖ ଯେତେ ବରୁନେଇ ଦେଖ ବରୁନେଇ ହିଁ ଆମ ଘର ପାଖ ହେଲେ ବି ହଁ କଣ ଜଙ୍ଗଲ ବୁଲିବ କି ସେଠି କଣ କରିବ ସେଠି ଯୋଉମାନେ ପିକନିକ କରନ୍ତି ହଁ ଭୋଜି ଭାତ ଗଲେ ସିଏ ଅଲଗା କଥା ଆଉ ବୁଲିବା ଭଳି କଣ ଯୋଉଠି ଗୋଟେ ଠାକୁରଙ୍କୁ ନଦୀଖୁଅ ଗୋଟେ କି କଣ ଭଲ ଲାଗିବ କିଛି ତ ନାଇଁ ସେଟା ଛୁଆ ମାନେଁ ପାର୍କ ଅଛି ଖେଳିଲେ ଆମେ କଣ ଆଉ ଗୋଟେ ଖେଳିବା କି ପାର୍କରେ ଆମର ଟିକେ ସେଇ ଠାକୁରଙ୍କ ଦର୍ଶନ ହୋ ଗଲେ ଟ ଭଲ ଲାଗେ ନାଇଁ ଆଉ ତମେ କୁଆଡେ ଯାଇନ ଏବେ ବୁଲାବୁଲି କରିନ ଆଉ
ହୁଁ ହୁଁ।
ଏଇ ଯୋଉ ମୁଁ କହିଲି ରଜ ହକା ଗଲା ପୋଟେ ବୁଲିବାକୁ ଯାଇନାହାନ୍ତି?
ରଜକୁ ଗାଁ କୁ ଯାଇଥାନ୍ତି କିନ୍ତୁ ଏଥର ଗ ଟିକେ ଯାଇପାରିଲିନି ଆମର ଏଇ ପାଖାପାଖି ତଥାପି ଯାଇଛି ମୁଁ ତିନିଟା ଜାଗାକୁ ରଜ ଦେଖିକି ଆସିଛି କ ହଁ।
ହଁ ଏ ରଜରଙ୍ଗ କିଛି କାମ ନଥାଏ ତ
ନାଇଁ ଏ ବର୍ଷ ବେଶୀ ଗରମ ପଡ଼ିଲା ଆଉ କୁଆଡେ ଯିବାକୁ ଇଚ୍ଛା ହେଲାନି ଆ ଯାଇଥିଲି ଛୋଟ ଛୁଆଙ୍କ ପାଇଁ ଟିକେ ହଁ ଏ ଛୋଟ ଛୁଆ ତ ତା ମନ ଟିକେ ବୁଝ ବୁଝିବା ପାଇଁ ଆଉ ଏଇ ଲାଷ୍ଟ ଦିଦିନ ବୁଲିକି ଆସିଲି
ପିଲାମାନଙ୍କ ପାଇଁ ତମେ ତମ ଇଚ୍ଛା ଥାଉ ନଥାଉ ପିଲା ଟିକେ ମନେ ନକରେ ତାଙ୍କ ତାଙ୍କ ମନ ତ ଟିକେ ବୁଝେଇବା ନା ହଁ ସେଥିପାଇ ବୁଲିକି ତାହେଲେ ଆସୁଛନ୍ତି ଆଉ ଆଉ ଏବେ ଆଉ
ଆଉ କୁଆଡେ ଯିବାର ହଁ କଣ କହିଲେ? ନାଇଁ ଏବେ ତ ସ୍କୁଲ ଖୋଲିଲା ଆଉ ଏବେ କୁଆଡେ ଯିବାର ନାହଁ।
ହଁ।
ଯେବେ ଯଦି କଣ କାମ ପଡେ, ବାହାରକୁ ଯିବା କଥା ନହଲେ ଏବେ କୁଆଡେ ତୋ ଯାଏ, ହଁ।
ଆପଣ ବାପାଙ୍କ ଘର କୋଉଠି?
କଣ କାଇଲେ? ମଝିରେ ମଝିରେ ଟିକେ ଅପଡାଉନ ହଉଛି ଶୁଭୁନି, ହଁ କଣ କହିଲେ?
ବାପାଙ୍କ ଘର କୋଉଠି?
ଆମର ଖୋର୍ଦ୍ଧା ଡିଷ୍ଟ୍ରିକ୍ଟ ବୋଲଗଡ଼ ଜାଣିଛନ୍ତି? ହଁ ସେପଟେ କିନ୍ତୁ ଆମର ଏଠି ସମସ୍ତେ ଭୁବନେଶ୍ୱରରେ ରୁହନ୍ତି।
ଓହୋ ଆଚ୍ଛା ଆଚ୍ଛା।
ଭୁବନେଶ୍ୱରରେ ସମସ୍ତେ ରୁହନ୍ତି ମୁଁ ଜନ୍ମ ମଧ୍ୟ ଏଇଠି।
ହଁ।
ଏନ୍ତି ଆଉ।
ବାହା ବି ସେଇଠି ହେଇଛନ୍ତି?
ଆପଣଙ୍କର ଖୋର୍ଦ୍ଧା ନାଇଁ?
ହଁ ହଁ ଆମର ଖୋର୍ଦ୍ଧା।
ହଁ।
ଆଉ ଏଇଟଲେ ଗୋଟେ ପୁଅ ଆପଣଙ୍କର ନାଇ କି?
ହଁ ମୋର ଗୋଟେ ପୁଅ।
ହଁ।
ଠିକ୍ ଅଛି ରଖୁଛି ଆଉ ଟିକେ ପରେ କଥା ହେବା।